ଉଁ
ଉଁ ହ୍ୟାଲୋ
ହଁ ମ୍ୟାଡ଼ାମ ନମସ୍କାର।
ମ୍ୟାଡ଼ାମ ନମସ୍କାର।
ଶୁଭ ସନ୍ଧ୍ୟା କେମିତି ଅଛନ୍ତି?
ଶୁଭ ସନ୍ଧ୍ୟା, ବହୁତ୍ ଭଲ ଅଛି, ଆପଣ କେମିତି ଅଛନ୍ତି?
ହଁ, ମୁଁ ଭଲ ଅଛି।
କଣ କରୁଥିଲେ?
ଇଏ ଦିନ୍, ମାନେ ଖାଉଥିଲୁ ଆପଣ ଖାଇଲେଣି?
ନା ମୁଁ ଟିକେ ପରେ ଖାଇବି ଏଇ ରୋଷେଇ ସାରିକି ବସିଥିଲି ଏମିତି ଆଉ।
ହଁ ହଁ, କଣ ରୋଷେଇ କରିଚନ୍ତି?
ଆଜି ବନେଇଚି ପରଟା ଆଉ ଭଜା।
ହଁ ହଁ।
ଆଉ ଆପଣଙ୍କର କଣ ରୋଷେଇ ହେଇଚି?
ଆଜି ଆମୁକୁ ଆମ ଖାଇବା ତ ବାହାରୁ ଆସେ ତ ଆ ରୁଟି ଆଉ ଇଏ ବନ୍ଧାକୋ, ବନ୍ଧାକୋବି ଆଳୁ ଆଉ ସୋୟାବିନ୍ ଏଇଟା ମିକ୍ସ କରିକି ଦେଇଥିଲେ।
ହୁଁ, ତ ଭଲ ଦେହ ପାଇଁ ସୋୟାବିନ ଟା।
ହଁ ହଁ ହଁ।
ବୋହୁତ୍ ପ୍ରୋଟିନ୍ ଅଛି ଫାଇବର ଅଛି।
ହଁ। ତାହେଲେ ଗରମ ଟା ସେଇଠି କେମିତି ଅଛି?
ଆଜି ତ ବେଶୀ ଗରମ ନାହିଁ ମାନେ
ହୁଁ ହୁଁ।
କମ୍ ଗରମ ଲାଗୁଚି। ଆଜି ବର୍ଷା ହେଇଯାଇଚି ନା ବହୁତ୍ ଜୋରେ ବ ବର୍ଷା ହେଇନି ଅଳ୍ପ ଅଳ୍ପ ବର୍ଷା ହେଇଚି କିନ୍ତୁ ସକାଳୁ ହିଁ ବର୍ଷା ଚାଲିଚି। ହୁଁ, ଦିନରେ ହିଁ ଟିକେ କମି ଯାଇଚି ଦିନରୁ ଆଉ ହେଇନି ଦିନରେ। ପର୍ଯ୍ୟନ୍ତ ହେଇନି କିନ୍ତୁ ସକାଳଠୁ ଦିନ ଯାଏ ବର୍ଷା ହିଁ ହଉଚି।
ହଁ ହଁ।
ଆଉ ଆପଣଙ୍କର ସେଠି କେମିତି ଅଛି? ଆପଣଙ୍କର ସେଠି କେମିତି ଅଛି ପାଗ?
ହଁ, ଏଠି ବି ଆଜି ବର୍ଷା ହେଇଚି। ହୁଁ, ମାନେ ସେମିତି ଜୋର ହେଇନି କିନ୍ତୁ ଏଠି ବି ବର୍ଷା ଦିନ ସାରା ଚାଲିଚି।
ଆଉ ଆପଣ କଣ ପ ପଢାପଢି କରୁଚନ୍ତି ଏବେ?
ମୁଁ ଏଇ ଓଡିଶା ଆସିବି ସର୍ଭିସ୍ ନେଇକି ତା ପାଇଁ ବ ପ୍ରିପାରେସନ୍ କରୁଚି।
ତା ପାଇଁ ପ୍ରସ୍ତୁତି ଚାଲିଚି?
ହଁ ହଁ।
କେତେବେଳେ ଶୁଅନ୍ତି? କେତେବେଳେ ଉଠନ୍ତି?
ଏବେ, ଏବେ ତ ମାନେ ଠିକ୍ ଠାକ୍ ଶୋଇବା ଇଏ ହଉନି। ମୁଁ ଟିକେ ଘରୁକୁ ଯାଇଥିଲି ତ।
ହଁ।
ସେ ଘରୁ ଯେବେ ଆସିଲି ତାର ଉଁ, ପରବର୍ତ୍ତୀ ଦିନ ମୁଁ ଭଉଣୀ ମାନେ ମୋ ମାମୁଁଙ୍କ ଝିଅ ଆସିଗଲା।
ମାନେ ଆପଣ ଦି ଜଣ ମିଶିକି ପଢନ୍ତି?
ନା ମୁଁ, ମୁଁ ଏକା ରହେ। ମୋ ମୋ ସାଙ୍ଗ ଗୋଟେ ସହିତ ଏମିତି ଘର ଗୋଟେ ନେଇକି ରହିଜା। ହଁ। ତାର ମାନେ ପରୀକ୍ଷା ସରିଥିଲା ତ, ସେଏଠିକି ଆସିଥିଲା ବାହାରକୁ ଟିକେ ଯିବା କହିକି। ତ ଆମେ-ଏଁ ହ, ହଁ।
ରହୁଚନ୍ତି।
ହଁ, ଆମେ କଲିକତା ଯିବୁ ଭାବୁଥୁଲୁ। ହଁ, ଇଏ ଦାର୍ଜିଲିଂ ଟିକେଟ୍ ବି କରିଦେଇ ଥିଲୁ କିନ୍ତୁ, ଆଲାରାମ୍ ଲଗେଇବା ଭୁଲି ଯାଇଛୁ, ଆଉ ଶୋଇ ପଡିଛୁ।
ମାନେ ଆପଣ ଯୋଉ ଯିବାକୁ ପି-ପ୍ରସ୍ତୁତି ହେଉଥିଲେ ଆଉ ଯାଇପାରିଲେନିଁ?
ନା ଯାଇପାରିଲୁନୁ। ତ ତା'ପରେ ଇଏ ପୁରୀ ମନ୍ଦିର ପଳେଇଲୁ।
ଅଁ ମ୍ ଆଉ କେମିତି ଲାଗିଲା ସେଠି ଯାଇକି ପୁରୀରେ?
ହଁ, ପୁରୀରେ ବହୁତ ଭଲ ଲାଗିଲା। ସେଠି ସେଇ ଜାଗା ତ ଭଲ ହିଁ ଲାଗେ।
ଆମ ତ ଜ-ଜଗତର ଠାକୁରଙ୍କୁ ଦେଖିକି ନା ମନ ଭରି ଯାଇଥିବ।
ହଁ, ମନ ଭରିବ ଯେ ସେ ଭିତରର ଭିଡ ଟା ଯେମତି ଯେ, ମନ ଭରିବା ପାଇଁ ବି ମାନେ ବହୁତ କଷ୍ଟ।
ହଁ, ସେଇ ଠାକୁରଙ୍କୁ ଭାବି ଭାବି ହିଁ ଯିବା କଥା।
ହଁ, ସେ ବାହାରେ ମନ୍ଦିରରୁ ସେ ବାହାରିକି ବାହାରେ ଯଦି ବସିଲେ ପୁରା ଶାନ୍ତି। ପବନ ବହୁଥିବ, ବହୁତ ମନକୁ ସେଇଟା ଶାନ୍ତି ସେ ଉପର ସେ ଚକ୍ର ବା, ତାପରେ ସେ ଧ୍ୱଜା ଦେଖୁଥିଲେ ବଢିଆ ଲାଗେ।
ଧ୍ୱଜା ଟା ଆମ୍ ର ମାନେ ବଦଳାଯାଏ। ମୁଁ ଯାଇଛି ଧ୍ୱଜା ହ୍ୟାଲୋଁ!
ଆପଣ ଏ ଦକ୍ଷିଣ ଭାରତ କୁଆଡେ କୁଆଡେ ଯାଇଛନ୍ତି କି?
ନା, ଦକ୍ଷିଣ ଭାରତ କିଛି ଯାଇନି ମୁଁ। ମାନେ ଏଇଠି ଆମ ଓଡିଶାରେ ହିଁ ବୁଲିଚି। ଉଁ ଓଡିଶାର ଦ କ୍ଷିଣ-ଅ ପାର୍ଶ୍ବକୁ କିଛି ସେମିତି ଯାଇନି।
ହଁ, ହଁ।
ଏଇଟା ତ ଆ ମାନେ ଆପଣ ବୁଲାବୁଲି କରିଛନ୍ତି ସେପଟେ?
ହଁ ଆମେ ସେପଟେ ରହୁ। ମୋ ଫ୍ୟାମ୍ ମାନେ ପରିବାର ଟା ସେ ଦକ୍ଷିଣ ଭାରତରେ ଇଏ ଏ ସେପଟେ ରହନ୍ତି ତ, ମୁଁ ବହୁତ ଜାଗା ଏମିତି ଦେଖିଦେଇଛି ସେପଟେ।
ହଁ, କୋଉ କୋଉ ଜାଗାକୁ ବୁଲିବାକୁ ଯାଇଛନ୍ତି ଆପଣ?
ଏ ଗୋଟେ ଜ୍ୟୋତିର୍ଲିଙ୍ଗ୍ ଅଛି ନାଗାର୍ଜୁନ୍-ଉଁ ସେଇଟା। ଏ ନାଗାର୍ଜୁନ୍ ହଁ, ସେଇ ସେଇ ନାଁ ଟା ବୋଧେ! ଚାରିଟା ଯୋଉ କେତେ ବାରଟା ଜ୍ୟୋତିର୍ଲିଙ୍ଗ୍ ଥାଏ ନା?
ହୁଁ, ହୁଁ।
ଆଉ ଗୋଟିଏ ସେଠି ବାରଟା ନା କେତେଟା ଥାଏକି, ସେଟା ଭିତରୁ ସେଇଟା ଗୋଟେ ସେଠି ଯାଇଥିଲୁ। ହାଁ, ଦୁର୍ଗା ମନ୍ଦିର ଗୋଟେ ଅଛି। ତାପରେ ଏଇ କେରଲା ରେ ସେ ଏଲ୍ ଏପି ଯୋଉ ବୋଟ଼ ହାଉସ୍ ମାନେ ସେ କଣ ଏମତି ସେଥିରେ ସିପ୍ ରେ ରହିବାକୁ ଜାହାଜ ଭିତରେ ରହିଥିଲୁ ଦି ଦିନ୍।
ବହୁତ ଭଲ ଜାଗା ଗୁଡାକ ଦେଖିଦେଇଛନ୍ତି।
ହଁ, ସେ -ସେପଟେ ଦେଖି ଦେଇଛି। ଚେନ୍ନାଇ ସେ ସେଠି ବି ମୋ ନାନି ମାନେ ସେମାନେ ଆମେ ମାନେ କୁଆଡେ କୁଆଡେ ବୁଲିବାକୁ ଯାଇଛୁ ସେ ଚେନ୍ନାଇ ସାଇଡ଼
ମତେ ପଚାରିଲେ ବହୁତ ଭଲ ଜାଗା ବୁଲିଛନ୍ତି ଆଉ।
ହଁ ହଁହଁ ପୂର୍ବ ଭାରତ ଯାଇନି ମତେ ବହୁତ ଇଚ୍ଛା ଯିବାକୁ। ଥିଲା ଏଥର କିନ୍ତୁ ମୁଁ ମାନେ ମୋ ଭଉଣୀ ସହ କିନ୍ତୁ ଯାଇପାରିଲୁନୁ ଆମେ ଆଲାରାମ୍ ଲଗେଇବା ଭୁଲି ଯାଇଛୁ। ସେ ଭାବୁଛି ମୁଁ ଲଗେଇଛି, ମୁଁ ଭାବିଛି ସେ ଲଗେଇଥିବ।
ମାନେ ଦୁହେଁ ଦୁହିଁଙ୍କୁ ଅପେକ୍ଷା କରିଚ କିନ୍ତୁ କେହି କାହାକୁ ଆଉ ଉଠେଇ ପାରିନ।
ନା ଟ୍ରେନ ଫେଲ୍ ହେଇଯାଇଛି ଆମର
ଆଉ ଥରେ ଯିବେ ଆଉ
ହଁ ଆଉ କେବେ ଛୁଟି ହେଲେ ପୁଣି
ମୁଁ ଯାଇଛି, ଏମିତି ପୁରୀ ଯାଇଛି, ଆଉ ଘଟଗାଁ ତାରିଣୀ ଯାଇଛି।
ହଁ ମୁଁ ଛୋଟ ଥିଲା ଟାଇମ ରେ ଘଟଗାଁ ଯାଇଥିଲି। ୟାର ଆଠ ଅଷ୍ଟମ ଶ୍ରେଣୀରେ ବୋଧେ ହଁ ସେଇଟାଇମରେ ଯାଇଥିଲି।
ଏଠି ତ ମାଙ୍କୁ ଏତେ ଦେଖିଲେ ଭଲ ଲାଗେ, ସେଠୁ ଆସିବାକୁ ବି ଇଚ୍ଛା ହୁଏନି।
ହଁ
ସେଠି ମୁଁ ମାନେ ଛୋଟ ଥିଲି ଯାଇଥିଲି ଆଉ ସେ ଠୁ ଆମେ ମାନେ ସେଠି ନଡ଼ିଆ ରୁ ତେଲ ବେଶୀ ବାହାର କରାଯାଏ ନା ଠାକୁରଙ୍କ ପାଖରେ ବହୁତ ନଡ଼ିଆ ପୂଜା ହୁଏ ତ ସିଏ ସେ ଥିପାଇଁ ମାନେ ସେଠୁ ପୁରା ନଡ଼ିଆ ତେଲ ନେଇକି ଆସିଥିଲୁ।
ହଁ ହଁ ହଁ ପୁରା ଦେଶୀ
ଦେଶୀ ନଡିଆ ତେଲ ସେଇଠି ପୁରା ପେଡା ହେଇକି ଆସେ ନା? ଆଉ ସେଇଟା ବି ବହୁତ ଭଲ କାମଦିଏ ବି ମାନେ ଭଲ ଲାଗେ। ମୁଣ୍ଡରେ ଲଗେଇଲେ ବି ସେଇଟା ଭଲ ଲାଗିବ।
ହଁ ସେ ଘଟଗାଁ ସେଥି ସେଥିପାଇଁ ତାଙ୍କୁ ନଡିଆ ରାଣୀ ବି କୁହାଯାଏ କି? ହଁ ହଁ ଆଉ ଗୋଟେ ମହୁ, ମଙ୍ଗଳା ମନ୍ଦିର ଗୋଟେ ଏପଟେ ଅଛି ନାଁ ଏ ମାନେ ଭୁବନେଶ୍ଵର ରୁ ପୁରୀ ଗ ଯିବା ରାସ୍ତାରେ
ଘରେ ଅଛି ମାନେ ସେଇଟା ମଙ୍ଗଳା ହିଁ ପୂଜା ହୁଅନ୍ତି।
ହଁ ସେଠିକି ଗୋଟେ ମୁଁ ଯାଇଥିଲି ବଢିଆ ଲାଗିଥିଲା ମତେ।
ହଁ ଭଲ ଲାଗେ ସେଠି।
ହୁଁ ହୁଁ
ଯାଇଛନ୍ତି।
ଆଉ ଆଁ ସେ ଉଟି ହଁ ତାପରେ ଏଇଟା କୁ କଁ କଣ କହନ୍ତି ଗୋଟେ ପଣ୍ଡିଚେରୀ ପଣ୍ଡିଚେରୀ ବି ବଢିଆ ଲାଗିଥିଲା। ପଣ୍ଡିଚେରୀ ଏପଟେ ଆମେ ସାଙ୍ଗମାନେ ଯାଇଥିଲୁ। ହଁ
ଆଉ ଆପଣ ପରିବାର ସମସ୍ତେ କୁଆଡେ କୁଆଡେ ବୁଲିବାକୁ ଯାଆନ୍ତି।
ପରିବାର ସହ ସେ ମନ୍ଦିର କିଛିଟା ଯାଇଥିଲୁ ଆଉ। ମାନେ ପୁରା ପରିବାର ସହ ଏନ ତି ଯିବୁ କୁଆଡେ ଯାଇଛୁ ଯଦି ସେ ମନ୍ଦିର ଗୁଡା ଏମିତି ଆଉ ଆଁ ମାନେ ମା ବାପା ଏମତି ମିଶିକି ଆଉ ଖାଲି ମୁଁ ଭାଇ ଭଉଣୀ ଆମେ ଏମତି ମିଶିକି ମିଶିକି ଆଁ ୟରକଡ଼ ଗୋଟେ ଅଛି ହିଲ୍ ଷ୍ଟେସନ ଗୋଟେ ଯଉ ଅଛି ସେଇଟା ଏଇ ତାମିଲନାଡୁ ରେ। ସେଟା ବଢିଆ ଲାଗିଥିଲା ସେଠି ଯାଇଥିଲୁ।
ହେଲୋ।